ହାଲୋ। ହଁ କୁଅ ତାପରେ ତମ ଆଡ଼େ ଖରା କେମିତି ହଉଛି?
ଖରା ତ ସବୁଆଡେ ସମାନେ ହଉଚି। ଘରୁ ବାହାରି ହଉନି ଏତେ ଜୋର ଖରା ହଉଛି।
ନାଇଁ ସବୁଆଡେ ସମାନ ହଉନି। ତମର କେତେ ଡିଗ୍ରୀ ଯାଉଛି ଖରା?
କେତେ ଡିଗ୍ରୀ ଚାଳିଶ ପ୍ଲସ ହଉଛି।
ହଁ ଆମର ଚାଳିଶ ଯାଉନି ଆମର ଛତିଶ ସଇଁତିରିଶ ପୁରି ବା।
ପୁରୀରେ ଟିକେ ସମୁଦ୍ର ଅଛି ନା ତ ଟିକେ ଅଲଗା ଲାଗୁଥିବ କିନ୍ତୁ ଆମର ଏପଟ ଗଞ୍ଜମ ଏରିଆ ସବୁ ପାହାଡ
କଣ ପାହାଡ ଏରିଆ ରେ ବେଶୀ ଗଛ
ଗଛ ଯେ ଖରାଟା ଡାଇରେକ୍ଟ ପରା ପଡୁଚି।
ଓହୋ ତମ ସୂର୍ଯ୍ୟ ତଳେ ଠିଆ ହଉଛ ନା କଣ ବା।
ଯାହାବି ହେଲେ ଅଧିକ ଟିକେ ଗରମ ହଉଛି। ତ ମୁଁ ପୁରୀ ଏରିଆ ଯେବେ ଯାଏ ମତେ ସେଇଟା କମ ଖରା ହୁଏ। ଆଜ୍ଞା ଆମ ଏରିଆରେ ମତେ ଅଧିକ ଖରା ହୁଏ। ପୁରୀ ସମୁଦ୍ର କୂଳ ନା ତ ସେଠି ଟିକିଏ ଅଧିକ ଥଣ୍ଡା ଲାଗେ। ଏପଟ ସମୁଦ୍ର ଫମୁଦ୍ର ଅଛି ସମୁଦ୍ର ଏରିଆ ଥିବ ତ ପବନ ଅଧିକ ବାଡେଇବ ନା ତ ସେଇଟା ଗରମ କି କମ ହବ ହବ କି କମ ହବ ଯେହେତୁ ପ ସମୁଦ୍ର ପବନ ବାରିବ ନା।
ହଁ।
ତ ପୁରୀ ପୁରୀ ମାନେ ପୁରୀ ପୁରା ଆପଣଙ୍କ ଗାଆଁ ନା
ନା।
ପୁରୀ ପାଖାପାଖି।
ନା ପୁରୀ ପାଖାପାଖି ନୁ କାକଟପୁର ଜାଣିଛ ମା ମଙ୍ଗଳା ମାଆ ମନ୍ଦିର ଯୋଉ ସେଇଠି ପୁରୀ ଡିଷ୍ଟିକରେ ଯାଉଛି ଆଉ ପୁରୀ ଠୁ ହବ ପଚାଶ ପଞ୍ଚାବନ କିଲୋମିଟର।
ତ ପୁରୀ କେବେ ଯାଉଛନ୍ତି କି ନାଇଁ?
ପୁରୀ ସବୁବେଳେ ଯାଏ। ସବୁବେଳେ ମାନେ ମାସେ ଦେଢ ମାସ ପରେ।
ତାହେଲେ ଜଗା ମାନେ ଅଲଗା ଲୋକର ଜଗାକୁ ଦେଖିବା ପାଇଁ ଡୋରି ଲଗେଇବା ପାଇଁ ସମସ୍ତେ ପ୍ରେ କରିବାକୁ ପଡୁନି। ତ
ଆରେ ମୁଁ ପୁରୀ ଯାଏ ମୁଁ ମୁଁ ଜଗନ୍ନାଥ ମନ୍ଦିର ପରେ ତିନି ଚାରି ବର୍ଷ ହେଲା ଯାଇନି। ମୁଁ ପୁରୀ ଯାଏ କହିଲି ମନ୍ଦିରରେ ଯାଏ କେତେ ବେଳେ କହିଲି। ମନ୍ଦିର ଡୋରି ଲାଗିଲେ ହିଁ ଯିବ। ଯାଏ ଯେ ଇଆରେ ତ ବୋହୁତ ଭିଡ଼ ମାନେ ସେଠି ଲାଇନ୍ ଲାଗିଲା ବେଳକୁ ମୁଁ ସେନ୍ସେଲେସ ହେଇଯିବ। କେତେ ବଡ ଲାଇନ୍ ଲାଗୁଛି ଏବେ ସେଇଥିପାଇଁ ହିଁ ଯିବା ଭଲ ଲାଗେନି ଭିତରକୁ ବାହାରେ ଗୋଟେ ଲାଇନ କରିବ। ଫେର ଭିତରେ ଗୋଟେ ଲାଇନ କରିବ ବାହାର ଲାଇନ ରେ ଯଦି ବି ତମେ ଚିହ୍ନା ଥାଇ କି ଯଦି ବି ଭିତରକୁ ପଶିଗଲ କିନ୍ତୁ ଭିତର ଲାଇନରେ ଯେତେ ଯାହା କର ମାନେ ପଶି ପାରିବନି। ଆଉ କଣ ଯିବ ତା ଭିତରକୁ।
ମେନ୍ ଗେଟ୍ ପାଖକୁ ସେତିକି ପର୍ଯ୍ୟନ୍ତ ଯଉ ମାନେ ମାନେ ତମେ ପଇସା ଦେଇକି ଯାଇପାରିବ ତାପରଠୁ ସେଇ ଗହଳି ହିଁ ସେଇ ଗହଳିରେ ହିଁ ଯିବାକୁ ପଡିବ ବାକି ଯାଉ। ନାଥ ମନ୍ଦିରକୁ ଯିବା ମାନେ ଯେହେତୁ ଭଗବାନ ପାଖକୁ ଯାଉଛେ ତ ମାନେ ଏପଟ ମାନେ ଚାଲିକି ଲୋକମାନଙ୍କ ସହିତ ଗଲେ ହିଁ କିଛି ମାନେ ଜାଣିପାରିବ ନା କେମିତି ଯାଇକି ଦର୍ଶନ ଟା କେତେ କଷ୍ଟ ହଉଛି ତ ଏତେ ଦୂରରୁ ଆସଛ ଏତେ କଷ୍ଟରେ ଦର୍ଶନ କରଛ ତାର ଟିକେ ମୂଲ୍ୟ ରହିବ। ପଇସା ଦେଇକି ଗଲେ ଦର୍ଶନ କରିବାର ସେତେ ମୂଲ୍ୟ ରହିବନି ନା।
ହଁ
ହୁଁ ତ ଜଗନ୍ନାଥ ମନ୍ଦିର ମାନେ ଭିତରକୁ କେତେଥର ଯାଇଛନ୍ତି।
ଦଶ ବାର ଥର।
ଆଚ୍ଛା ତ ଅବଢା କେବେ ଖାଇଛନ୍ତି ନା ଖାଇନାହାନ୍ତି?
ହଁ ହଁ ଖାଇଛି।
ଅବଢା ଭଲ ତ ଏଣ ଅବଢା ଢଙ୍କତୋରାଣୀ ଏରା ଭଲ ତ।
ଭଲ ତ ହଁ ଭଲ ତ ଲାଗେ।
ଆଚ୍ଛା
ହଁ ତମେ କେବେ ଆସିଥିଲ ଲାଷ୍ଟରେ
ମୁଁ ଯାଇନଥିଲି ବହୁତ ଛୋଟ ଥିଲି ଯାଇଥିଲି। ମାନେ ଏମିତି ସମସ୍ତେ ଯିବେ ପୁରୀ ତ ସମସ୍ତଙ୍କର ଯିବାକୁ ବେଶୀ ଇଚ୍ଛା ଥାଏ। ତ ପୁରୀ ଏରିଆ ଲୋକ ମାନେ ହଁ ପୁରୀ ତ ତାଙ୍କ ପାଇଁ ନ କଥା ବାକି ଆମର ଏପଡ ମାନେ ପୁରୀଠୁ ଯୋଉମାନେ ଦୂର ତ ସେମାନେ ପୁରୀ ବୋଲେ ବହୁତ ବଡ କଥା ପୁରୀ ମାନେ କ ମାନେ ସମସ୍ତେ ଖୁସି ହେଇଯିବେ ଡୋରି ଲାଗିଲେ ହିଁ ପୁରୀ ଯିବ ମାନେ ଜଗା ଡାକିଲେ ହିଁ ଜଗା ପାଖକୁ ଯିବ ଏମିତି କିଛି କୁହନ୍ତି। ତ ଛୋଟ ପୁରା ବହୁତ ଛୋଟ ଛୋଟ ଥିଲି ଯାଇଥିଲି ମନ୍ଦିର ତ ସମସ୍ତେ ଗଲେ ବ ଯିବା ପାଇଁ ଇଛା ହେଲା ମାନେ ମୁଁ ମାନେ ରାଗିକି ଜଗାକୁ କହିଥିଲି ମୁଁ କହିଲି ମୁଁ କଣ ଏତେ ଖରପ ନା କଣ ସମସ୍ତଙ୍କ ଡୋରି ଲଗଉଛ ତ ମୋ ଡୋରି ବି ଲଗଉନ। ଖଲିଗଡ ରେ ଜଗନ୍ନାଥ ମନ୍ଦିର ଅଛନ୍ତି ଖଲିଗଡ ଜଗନ୍ନାଥ ମନ୍ଦିର ଅଧିକ ଟାଇମ ଯାଏ ହଁ। ତ ତଥାପି ପୁରୀ ଯିବା ପାଇଁ ଇଚ୍ଛା ହୁଏ ନା ତ ମୁଁ ରାଗିକି କହିଦେଲି ମୁଁ କହିଲି ସମସ୍ତେ ଡୋରି ଲଗଉଛ ମୋ ଡୋରି ଲଗଉନ ତ ମାସେ ଭିତରେ ଲାଗିଗଲା ଡୋରି ମୁଁ ଯାଇକି ଜଗାକୁ ଦେଖିକି ପଳେଇ ଆସିଲି। ମାନେ ମୁଁ ଜାଣିନଥିଲି ଏତେ ଗହଳି ହଉଛି ବହୁତ ଛୋଟ ଥିଲ ଯାଇଥିଲ ମୋର କିଛି ମନ ନ ଥିଲା ତ ଯେତେବେଳେ ଗଲି ଜାଣିଲି ଏତେ କଷ୍ଟ ରହୁଛି ଏତେ ଗହଳି ମାନେ ଗେଞ୍ଜା ପେଲା ହେଇ ହେଇ ବହୁତ କଷ୍ଟରେ ଯିବାକୁ ପଡୁଛି ସେଠି ଖରା ହଉଛି। ଛାଇ ସେଠି ଘର ଅଛି ତଥାପି ବି ଖରାରେ ଯିବା କୁ ପଡୁଛି ଗରମ ହଉଛି। ଫ୍ୟାନ ଲାଗିଛି ସେ ସବୁ ଗରମ ହଉଛି ବହୁତ ଦୂରରୁ ଗଲା ବେଳୁ ଅସୁବିଧା ହଉଛି ତ କେମିତି କଣ କରିକି ଯାଇ ଦେଖିକି ପଳେଇ ଆସିଲି ମନ ଶାନ୍ତି ହେଲା ଜଗା କୁ ଦେଖି। କଲିକ୍ କେତେ ଦିନ ହେଲା ମାନେ କେ ଯାଇନଥିଲି ନା ଯୋ ଯେବେଠୁ ବଡ ହେଇଛି ତ ଯାଇନଥିଲି। ତ ଦେଖିଲି ବହୁତ ଖୁସି ଲାଗିଲା ଜାଗାକୁୁ ତା ସହିତ ତ ଅବଡ଼ା ସେଠି ଖାଇଲି ଟଙ୍କତୋରାଣି ପିଇଲି ଜ ନାଇଁ ଚାରିଆଡ଼େ ବୁଲିଲି ଜଗନ୍ନାଥ ମନ୍ଦିର। ହଁ ଖୁସି ଲାଗିଲା ଫ୍ୟା ହଁ ବିଚ୍ ଯାଇଥିଲି ଅ ତା ସ ତ ମାନେ ସ୍ୱର୍ଗଦ୍ୱାର ବି ଯାଇଥିଲି ଯୋଉଠି ଲୋକମାନଙ୍କୁ ଦାହ କରାଯାଏ ଏମିତି ଯାଇ ଯାଇନଥିଲି ମୁଁ କେବେ ନାଁ ସ୍ୱର୍ଗଦ୍ୱାର ତ ଯାଇଥିଲି ଦେଖିବା ପାଇଁ କେମତି କଣ ଆଉ ତୁ ମାନେ ପୁରା କହୁଚିନା ଯାଇ ନଥିଲି ମୁଁ ଟୋଟାଲି ମାନେ ଆ ଯେବେଠୁ ବଡ଼ ହେଲେଣି ତ ପୁରୀ ଯାଇନଥିଲି ତ ପୁରୀ ଏରିଆ ଆସିବିନସି ସବୁ ବୁଲି ଦେଲେ ଭଲ ତ ପୁରୀ ଜଗାଙ୍କୁ ଦର୍ଶନ କରିବା ସହ ବିଚ୍ ସି ବିଚ୍ ଯାଇଥିଲି ବାକି ସ୍ଵର୍ଗଦ୍ୱାର ବି ବୁଲିକି ଆସିଲି ତ ଗୋଟେ ଦିନ ଆମେ ଯା ରହିଥିଲୁ ସେଇଠି ଅ ମାନେ ଉଁ ପୁରୀ ରେ ରୁମ୍ ଭଡ଼ା ନେଇକି ରହିଥିଲୁ ଗୋଟେ ଦିନି ରାତିରେ ଏ ଦଶଟା ଅଳୁ ଗଲେତ ଅଧିକ ଗହଳି। ସେତୋଳ ଯାଇକି ପଳିଆସିଲୁ ତାପରେ ରାତିରେ ସବୁ ବୁଲାବୁଲି କରିକି ସ୍ ରୁମ୍ ରେ ରହିଲୁ। ତ ସକାଳୁ ଉଠିଲା ବେଳୁ ଆଉ ଥରେ ଯିବା ପାଇଁ ଇଚ୍ଛା ହେଲା ମାନେ ଆମେ ବାହାରିକି ପଳିଆସୁଥୁଲୁ ଗାଁକୁ ଆସୁ ଭାରି ଭୁବନେ ତ ଯିବୁ ବୋଲି ଭାରିଥିଲୁ କିନ୍ତୁ ସୋମବାରେ ଭୁବନେଶ୍ଵର ଆମର ମାନେ ଇଏ ନନ୍ଦନକନ୍ଦନ କଣ ବନ୍ଦ ଥାଉଚି ତ ଘରୁକୁ ଆସିବା ପାଇଁ ଆମର ପ୍ଲାନିଂ ହେଇ ଥିଲା ତ ଆମେ ଯାଇଥିଲୁ ଏମତି ବାହାରୁ ଦେ ଏ ଦର୍ଶନ କରିକି ଘରୁକୁ ପଳେଇବୁ। ତ ଲୋକମାନେ ଖାଲେ ସେତୋଳ ଖାଲି ଥିଲେ ମାନେ କମ ଲୋକ ଯାଉଥୁଲେ ତ ଆଉ ଥର ଇଚ୍ଛା ହେଲା ଯିବା ପାଇଁ ଆଉ। ଏଇନା ଏ ଏତେ ଇଏ ଲାଗିଲା ଯେ ଆଉ ଥରେ ଆଲେ ଘର ଲୋକ ଆନେ ଆମେ ଫ୍ୟାମିଲି ସହିତ ଯାଇଥିଲି ମାଉସୀଙ୍କ ଫ୍ୟାମିଲି ସହିତ ଯାଇଥିଲି। ମାନେ ଏପଟୁ ଯାଇନଥିଲେ ଆମେ ଖଲିକୋଟ ଦେଇକି ଯାଇନଥିଲି ସେପଟ ପାରିକୁଦ ପଟେ ଯାଇଥିଲି। ଉଦୁ ବ୍ରହ୍ମଗିରି ବ୍ରହ୍ମପୁର ସେପଟେ ଯାଇଥିଲି। ତ ମାଉସୀଙ୍କ ଫ୍ୟାମିଲି ସହିତ ଯାଇଥିଲି ତ ମାଉସୀଙ୍କ ଝିଅ ମୁଁ। ତ ଆମେ ଯିଦ୍ କଲୁ ଆଉ ଥରେ ଯିବୁ ଦେଖିବା ପାଇଁ ଆଉ ଥରେ ଯିବୁ ଦେଖିବା ପାଇଁ ତ ନାଇଁ କରୁଥୁଲେ ତ ହଠାତ୍ କିନା ଆଉ ଥରେ ମୋବାଇଲ୍ ଥୋଇବାକୁ ପଡ଼ିବ ଜୋତା ଥୋଇବାକୁ ପଡ଼ିବ ତଥାପି ଇଁ କଁ କରି ତାଙ୍କେ ଆସିନଥିଲେ ଦିଦିର ମୋର ଆଗ ପଳେଇଥିଲୁ ଆଗେରେ ଆଗେରେ ଜଲଦି ଯାଇକି ଦେଖିଦବୁ। ରଆଉ ଥରେ ପୁଣି ଯାଇକି ଦେଖିଲୁ। ଆଉ ଥରେ ଅଧିକ ଟିକେ ଖୁସି ଲାଗିଲା ଆମେ ଜଗାକୁ ଯେତେ ଦେଖିଲେ ଆଉ ଥରେ ଏମିତି କି ଯେ ଦ ସେ କେଣ୍ଡ୍ ଟାଇମ୍ ଯାଇକି ଆସିଲୁ ତାପରେ ଥାର୍ଡ ଟାଇମ୍ ଆଉ ଥରେ ଚାଲେ ମାନେ ଦିଦିର ମୋର କଥା ହେଇଥିଲୁ କି ନା ଆଉ ଥରେ ଧାଇଁ ଧାଇଁ ପଳେଇବା ତାଙ୍କେ ଠିଆ ହେଇଥିବେ ଆମେ ଯାଇ ଦର୍ଶନ କରି ପଳିଆସିବା ନେ ଜଗାକୁ ଦେଖିବା ପାଇଁ ଏତେ ଖୁସି ଏତେ ଏସ୍ ସାଇଟେଡ଼୍ ନାଁ ଏତେ ଦୂରୁ ଯାଇଚୁ ନାଁ ଦେ ସେଠୁ ଆସିବା ପାଇଁ ଇଚ୍ଛା ହଉନି। ମାନେ ଆଗୁକୁ ତ କଁ ହବ ଜାଣିନି କିନ୍ତୁ ମୁଁ ଭଗବାନକୁ ବେଶୀ ବିଲିବ୍ କରେ ମାନେ ମୋ ଲାଇଫରେ କୋଉ ଛୋଟ ବି ଚିନଷଟେ ହେଇଗଲେ ମୁଁ ଭାବେ ହଁ ଭଗବାନଙ୍କ ଦୟାରୁ ହେଇଚି।
ଯା ହଉ।
ମୋ ଟେନସେ ଏନ୍ଥରେ ଓ ମୁଁ ଭାବିଥିଲି ହଁ କେତେ ମାର୍କ ରହିବ କଣ ରହିବ ମୁଁ ଡରି ଡରିଥିଲି। ତ ଚାରଶ ପ୍ଲସ ରହିଲା ମୁଁ କହିଲି ଭଗବାନ ଦହାରୁ ଚାରଶ ପ୍ଲସ ରହିଲା। ତ ଏବେ ପ୍ଲସ୍ ଟୁ ରେ ମୁଁ ଭାବିଥିଲି ଫାଷ୍ଟ ଡିଭିଜନ ରହିବନି ରହିବନି ରହବନି ମାନେ କେତେ କାନ୍ଦୁଥିଲି ମୁଁ ରହିବନି କେତେ କଁ ଗାଳି ଶୁଣିବାକୁ ପଡ଼ିବ କେତେ କଁ କରିବାକୁ ପଡ଼ିବ ତ ସେଇ ଚାଷ ପ୍ଲସ ରହିଗଲା।
ପ୍ଲସ୍ ରହିଗଲା ମାନେ ଭଗବାନ ଚାହାନ୍ତି।
ପଚାରେ ଟିକେ ଯଦି କୋଉଠି କଣ ଭୁଲ କରିଦେଇ ହେ ପ୍ରଭୁ ବଞ୍ଚେଇ ଦିଅ। ଓ ମାନେ ଟିକେ ଟିକେ କଥାରେ ମୁ ମତେ ଲାଗେ କି ଭଗବାନଙ୍କ ସହିତ ବ ଟିକେ ଲାଇଫ ରେ ଯଦି କିଛି ମାନେ ଠିକ ହେଇଗଲା ଲାଗେ ହଁ ଭଗବାନଙ୍କ ଆଶୀର୍ବାଦରୁ ଏମିତି କିଛି ହେଇଗଲା। ତ ସବୁ କଥାରେ ଏଠି ଭଗବାନକୁ ବେଶୀ ବିଲିଭ ହେଇ ଯାଉଛି ଆଉ
ବଲ ତାଲେ ଆସିବୁ କେବେ ପୁରୀ?
ପୁରୀ ଆଉଥରେ ଡୋରି ଲାଗିଲେ ଯିବା କଥା ଏଇଠି ଖଲିକୋଟଠୁ ପୁରୀ ଯିବା ଏତେ ସହଜ ନାହିଁ। ବହୁତ କଷ୍ଟ ହେଲେ ଯାହା ଯିବାକୁ ପଡୁଛି। ଅଶୀ ଶହେ ନାଙ୍କ ଏମିତି କିଲୋମିଟର ତ କେବେ ସେପଟ
ଶହେ କିଲୋମିଟର କଣ ଅଧିକା ଦୁଇଶହ ତିନିଶହ କିଲୋମିଟର ହବ।
ନାଇଁମ।
କଣ ନାହିଁମ?
ଶହେ। ଶହେ ହବ ବରହମପୁର ଆମର କେତେ ଷାଠିଏ ନା କଣ?
ନା କୋଉଠି ତମ ଜାଗା ଖଲିକୋଟ ନା ଗଞ୍ଜାମ?
ଖଲିକୋଟ।
ଖଲିିକୋଟ୍। ଖଲିକୋଟ ଟୁ ପୁରୀ?
ସେଇ କୋଡିଏ ନ ଭିତରେ ଦେଢଶହ ଭିତରେ ଅଧିକ ଯିବନି।
ଶହେତିରିଶ।
ହଁ।
ହଁ ତିନି ଘଣ୍ଟାର ବାଟ ଆଉ
ହୁଁ। ତ ଖରା ହଉଛି ତ ଖରାରେ ଅଧିକ କଣ ଖାଇବା ପାଇଁ ଭଲ ଲାଗୁଛି?
ଖରାରେ ଖାଇବାକୁ ନୁହଁ ପିଇବାକୁ ଭଲ ଲାଗୁଛି।
ନ ଏ ମାନେ ପିଇବା ତ ଅଲଗା କଥା ଆ ଭିତରେ ସମସ୍ତ ହଁ ଥଣ୍ଡା ପି ତ ଖାଇବ ନା ଦେବେ ତ ଖାଇବା ଟା କଣ ଭଲ ଲାଗୁଛି?
ଖାଇଲେ ପଖାଳ ଖରାବେଳେ ପଖାଳ।
ହଁ ସେଇଟା ବି ପଚାରୁଛି ତ ଖରାକୁ ହଁ ସେଇଟା ହିଁ ପଚାରୁଛି ତ ପଖାଳ ତ ଖାଲି ପଖାଳ ନା ଦହି ପଖାଳ ମୋର ସେଇଟା କୋତ୍ସିଂ ଥିଲା।
ହଁ ଦହି ପଖାଳ।
ଆଚ୍ଛା ଆଉ କଣ ତା ସହିତ କଣ?
ତା ସହିତ ସାଧା ଯାହାବି ମୁଁ ତ ଆଇଁଷ ଖାଏନି।
ଆମିଷ ଖାଅନି।
ନା।
ଆମିଷ କଣ ପାଇଁ ଖାଅନି?
ଛାଡ଼ି ଦେଲାନି ଚାରି ପାଞ୍ଚ ବର୍ଷ ହବ।
ତ କୋଉଥି ପାଇଁ କିଛି ରିଜନ ଥିବ ନା ଆମିଷ ଛାଡିବାର?
ରିଜନ ରହିଲା ବେଳେ ରୁମେଟ ପିଲା ଥିଲେ ତ ସେ ଛାଡି ଦେଇଥିଲେ।
ଓହୋ।
ମୋଟିଭେଟ କଲେ ଖାଲି ମତେ ହଁ ହଁ ନେକ୍ସଟ୍ କଲ ରେ କଥା ହବା।